ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କୁହନ୍ତୁ କଣ କରୁଥିଲେ?
କେ ବସିଥିଲି ଆପଣ?
ମୁଁ ଏଇ ରୋଷେଇ ସାରିକି ଗୋଟେ କପଡା କାଟୁଥିଲି ବ୍ଲାଉଜ୍ କପଡା।
ଓ ହ ଟେଲର ମେସିନ୍ ନେଇଛନ୍ତି ବୋଧେ?
ଆଜ୍ଞା।
ଓହୋ ଆଉ ଭଲ
ହଉ କଣ କହିଲେ।
ମୁଁ କହିଲି ଭଲ ସବୁ।
ଆଜ୍ଞା ଭଲ ସବୁ ଆପଣଙ୍କ ସବୁ ଭଲ ନା।
ହଁ ଭଲ।
ଉୁଁ ହୁଁ ଆଉ କଣ କରୁଥିଲ ନିଆରେଡ।
ଓ ହଁ।
ଆପଣ।
ମୁଁ ହେଇ ଉଆନ ମନ୍ଥ ଟୁ ମନ୍ଥ ହେଇଗଲା ଆଜାକି ମ୍ୟାରେଡ କରିବା। କରଛି ହଁ।
ଆଉ ନିୟୁ ମ୍ୟାରେଡ ରେ କଲ୍ କରିବାକୁ ସମୟ ହଉଛି ନା।
ହୁଁ ହୁଁ ସ୍ଵାମୀ ପରା ନାହାଁନ୍ତି।
ଓହୋ।
ବାହାରେ ଜବ୍ କରୁଛନ୍ତି।
ଓଁହୋ।
ହଁ ମୁ ଘରକୁ ଏବେ ଆସିବି ତ।
ଓହୋ ଘରେ ଅଛନ୍ତି ବୋଲି ଫ୍ରି ଅଛନ୍ତି। ନହେଲେ ତ ଶାଶୁ ଘରେ ତ ହେଇପାରିବନି। ତାହାର ଶାଶୁଘରେ ପରିବାରର ସମସ୍ତେ ଅଛନ୍ତି କିମିତି କଥା ହେବେ। ତାପରେ ପୁରୁଣା ହେଇଥାନ୍ତେ ପୁରୁଣା ହେଇଥାନ୍ତେ ନୂଆ ନୂଆ। ଓହୋ। କୋଉଠି ଘରଟା।
ତମର ବାଲିବ ଆପଣଙ୍କର।
ଓ ବାଲିବୋ।
ପଟଣାରେ।
ହଁ।
ହ ହୋ। ମୁଁ ଯାଇଥିଲି ତ ସେ ଯୋଉ ଓହୋ ମୁଁ ସୋନମ ଦିଦିଙ୍କ ଘରୁକୁ ଯାଇଥିଲି।
ହଁ।
ହଁ।
ହୁଁ ହୁଁ। ଆଉ କଣ ଖାଇଥିଲେ ସନ୍ଧ୍ୟ ଆଡେ।
ଏଇ ସ୍ନାକ୍ସ ଖାଇଥିଲି ଆଉ।
ଓଁ ହୁଁ ବାହା ହେଇଛନ୍ତି କୋଉଠି ମ୍ୟାରେଜ କରିଛନ୍ତି କୋଉଠି।
ଏଇ ଗୋଡ଼ା।
ଓହୋ।
ହୁଁ।
ଆଉ କଣ ଖବର କୁହନ୍ତୁ। ମୋର ଅଛନ୍ତି ଶାଶୁ ଶଶୁର ମଝିଆ ଶଶୁର ଅଛନ୍ତି। ଆଉ ଆମର ଆଈ ଶାଶୁ ଅଛନ୍ତି ଜେଜେମା ଶାଶୁ ଅଛନ୍ତି। ଆଉ ନଣନ୍ଦ ଦିଅର। ମୋ ଝିଅ ମୋ ହଜବେଣ୍ଡ ମୁ ଆମେ ଏତିକ ଅଛୁ ଆଉ।
ହୁଁ ବଡ଼ ଫାମିଲ ରେ। ବଡ ଫ୍ୟାମିଲି ଭଲ ମତେ ତ ଭଲ ଲାଗେ ବଡ ଫ୍ୟାମିଲି।
କିନ୍ତୁ ଆପଣ ପାଇଯାଇଛନ୍ତି ଛୋଟ। ଛୋଟ ଫ୍ୟାମିଲୀ ଆଉ।
ହେଲେ ମୋର ଛୋଟ ଫ୍ୟାମିଲି ମତେ ଲାଗିଲେ କି ମୁଁ ଆମର ଶାଶୁ ଶଶୁର ଅଛନ୍ତି। ସ୍ଵାମୀ ଦିଅର ଆଉ।
ଉଁ ହୁଁ।
ସେ ବାପା ହେରିକି ମୋ ଶ୍ୱଶୁର ହାରିକା ସେମାନେ ହଉଚନ୍ତି ଚାରି ଭାଇ। ଯେ ସମସ୍ତେ ଅଲଗା ଅଲଗା ଘର କରିକି ଏ ରହିଛନ୍ତି ଆଉ ନହେଲେ ଆମର ବି ବଡ ଫ୍ୟାମିଲି ସବୁ ଅଲଗା ହେଇଯାଇଚନ୍ତି ଆଉ।
ହୁଁ ନା ଆମର ବି ସେଇଆ ଶ୍ୱଶୁର ହରିକା ତିନି ଭାଇ ଆଉ ମ ଝିଆଁ ଶ୍ୱଶୁରଙ୍କର ଶାଶୁ ଯେହେତୁ ନାହାନ୍ତି ସେ ଆମ କତିରେ ରୁହନ୍ତି। ଆଉ ତାଙ୍କ ଝିଅ ପୁଅ ମାନେ ଆମର ତାଙ୍କର ଏକାଠି ଆଉ।
ହଁ। ମୁଁ ପା ସବୁବେଳେ କହିବି ମୋର ଛୋଟ ଫ୍ୟାମିଲି ଗୋଟେ ବଡ ଫ୍ୟାମିଲି ପଡ଼ିବି ମତେ ଭଲ ଲାଗିବ ଆଉ।
ବଡ ଫ୍ୟାମିଲି ଭଲ ଯେ କିନ୍ତୁ ମାନେ ସବୁ ଆଡକୁ କିନ୍ତୁ ଭଲ।
ହୁଁ।
ହୁଁ ଦେହ ପା ଭଲ ମନ୍ଦକୁ ସମସ୍ତେ ଥିବେ। ଗୋଟେ ଘରେ ଗୋଟେ ଫଙ୍କସନ ହେଲା ଗୋଟେ ମଜା ମସ ତି କରିବା ପାଇଁ ସମସ୍ତେ ଥିବେ ମ ସବୁ ପ୍ରକାର। ଆ ଆପଣଙ୍କର କିଏ କିଏ ଅଛନ୍ତି?
ଏଇତ ସ୍ବାମୀ ତ ବାହାରେ ସେଇ ଇଞ୍ଜିନିୟର ଅଛନ୍ତି ଆଉ ଶ୍ୱଶୁର ଡ୍ରାଇଭିଂ କରୁଚନ୍ତି ଦିଅରେ ବି ଡ୍ରାଇଭିଂ କରୁଚନ୍ତି ଆମେ
ଓହୋ। ହୁଁ। ଆଉ ସବୁ କଣ କୁହନ୍ତୁ। ଏବେ ଶାଶୁ ଘରୁ ବାପ ଘରୁ ଆସିଚନ୍ତି?
ହଁ ଏ ରଜ ପାଇଁ ଆସିଥିଲି।
ହଁ ଯାଇନାହାନ୍ତି ଯିବେ କେବେ?
ଏଇ ଯିବା ଏଇ ଗୁଣ୍ଡିଚା ବଳକୁ କହୁ ନୂଆ ଝିଅ କଣ ଯାଆ ନ୍ତିନି ଏବେ।
ଓହୋ ଆଉ ଲଙ୍ଗ ଛୁଟି ଆଣିଚନ୍ତି ଆଉ।
ହଁ ତାପରେ ଏଇ ପି ଜି କରୁଚି ଯେ ପଢ଼ାପଢି ଟିକେ କରୁଚି ଭାବୁଚି ଏକା ଥରେ ଏଜାମ ଟା ଦେଇଦେଇକି ଯିବି ହାରି ଆଉ।
ଓହୋ। ଆଉ? ଯୋଉ ଆଉ କଣ କୁହ? ଶାଶୁଘର ଭଲ ଲାଗେ ନା? ରୋଷେଇ ସଇଲାଣି। ମୁଁ କହିଲି ଶାଶୁଘର ଭଲ ଲାଗେ ନା?
ହଁ ଭଲ ଏଠି ଯେମିତି ଚଳେ ସେଠିକି ସେମିତି।
ଟିକେ ଭଲ ଲାଗିବ ତାପରେ ଦେଖିବା ଆଉ।
ସ୍ଵାମୀ ଥିଲେ ବୋଲି ଭଲ ଲାଗେ।
ହଁ ସେଟା ତ ସତ କଥା। ଆ ପାଖରେ ସ୍ଵାମୀ ନଥିଲେ କଣ ଲାଗିବ। ଆମର କଣ ଆମେ ବଡ ଫ୍ୟାମିଲି ହଁ। ହଁ ସେଟା ତ ନିଶ୍ଚିନ୍ତ।। ଆ ମୋର ବି ପାଖରେ ସ୍ୱାମୀ ରହନ୍ତିନି ହୁଁ। ମୋର ବି ପାଖର ସ୍ବାମୀ ରହୁନାହାନ୍ତି। ସେ ଇଞ୍ଜିନିୟର।
ଆ ଭଲ ଆଉ। କଣ ମେକାନିକାଲ ନା ଆସିବି। ଓ ହୋ। ଓୋ ଆ ସେନ ସେ ଏଞଜିନୟର।
ହୁଁ।
ଆଉ ପିଲାଛୁଆ ଅଛନ୍ତି?
ହଁ ଝିଅଟେ।
କୋଉ କ୍ଲାସ ପଡୁଛନ୍ତି?
ଏ ତାକୁ ଅଢ଼େଇ ବର୍ଷ ର
ଓହୋ।
ହୁଁ। ଆଉ?
ଟେଲରିଂ କଣ ବ୍ଲାଉଜ ରେଆ କାଟୁଛନ୍ତି ନ?
ହଁ ହଁ ବ୍ଲାଉଜ ଡ୍ରେସ୍ ଡ୍ରେସ ବି ମତେ କମ କରେ ବ୍ଲାଉଜ ଫ୍ଲାଉଜ କରୁଛି ଆଉ।
ହୁଁ ଭଲ ବସିବା ଅପେକ୍ଷା ଇଏ ବି ଗୋଟେ ସେ ଇଏ ହେଇଯିବ।
ଆଜ୍ଞା।
ହୁଁ। ହୁଁ
ଆଉ
ଆଉ କଣ ଖାଇଥିଲେ ଇଭିନିଂ ରେ?
ଏ ଚୁଡା ସନ୍ତୁଳା ଖାଇଥିଲେ
ଓହ
ଆଉ
ଝିଅ କଣ କରୁଛି?
ଏଇ ଝିଅ ଏଇଠି ଖେଳୁଛି ଆଉ
ତା ପାଟି ଶୁଭୁଛି
ହ ଆଉ ଚଗୁଲା ହଉଚ ଆଉ କଣ କରିବା
ହଁ ଛୋଟ ଛୁଆ ଚଗଲା ହେବେ ଆଉ
ଆଜ୍ଞା
ଏ ବାରମ୍ବାର ହୁ ହ୍ୟାଲୋ
ଆଜ୍ଞା
ହଁ ଆଉ ସେଠି ସବୁ ଭଲ ଲାଗୁଛି ନା କରିବାରରେ
ହଁ
ଆସିଥିଲେ ତାନେ ଘରୁ
ମୋର ସବୁ ଭଲ ହଁ ରଜରେ ଯାଇଥିଲି ଆଉ ବାଲିବୁରି ଆମର ଚିହ୍ନା ପରିଚିତ ଅଛନ୍ତି ମୋର ଜଣେ ଦେଇ ନଣଦ ହେବେ ଆଉ ଯୋଉ ପ୍ରଭାସ ଭାଇକୁ ଚିହ୍ନିଛନ୍ତି
ଏ ସେ ଯଉ ରେଲୱରେ ଅଛନ୍ତି କି
ସେ ରେଲୱେ ନୁହେଁ ଆଗରୁ ସେ ଗ୍ୟାସ୍ ସିରେ ଥିଲେ ତାଙ୍କ ପୁଅ ନା କଣ ମୋର ମନେ ପଡୁନି ଭଲସେ ତାଙ୍କର ଦିଟା ପୁଅ
ହଁ
ହଁ ତାଙ୍କ ସ୍ତ୍ରୀ ନା ଡଲି
ପ୍ରଭାସ ବୋଲି ମାନେ କୋଉ ଶାହିରେ କହିଲେ
ହ କଣ କଣ ମୁଁ ବି ଭଲସେ ଜାଣିନି ଟାଇଟେଲ ଟା କଣ।
ହେଇଥିବେ ଟିକ ମୁଁ ଜାଣିପାରୁନି ତ।
ଓହୋ ପ୍ରଭାସ ନାଇକେ ନା କଣ।
ଓହୋ ପ୍ରଭାସ ବୋଲି। ସିଏ ଜଦି ସେପଟେ ଭିତର ଆଡେ ହେଇଥିବ ବୋଧେ।
ଓହୋ ଲକିଅରିକା କୁ ଚିହ୍ନିଛନ୍ତି?
ଲକି ବାଲିବ।
ହଁ ଲକି ବର୍ଷା।
ସିଏ ତମ ବ୍ୟାଚ ସମସ୍ତେ?
ହଁ।
ଓହୋ ତାଙ୍କର କଣ କହିଲ ଯୋଉ ସ୍ଵାଇଁ ତ ଲକି ସ୍ୱାଇଁ।
ସେ ମ୍ୟାରେଜ କରିସାରିଲେଣି କି?
ହଁ ତାଙ୍କର ଝିଅ ଟେ ତ।
ହୁଁ ହୁଁ।
ହଁ ସେ ବା ଆସିଥିଲି ଏଇ ରଜ ରେ ସବୁ ଆମର ଝିଅ ମାନେ ସବୁ ରଜରେ ଚାନ୍ଦା ଭଳିଆ ଆଦାୟ କରିକି ସେ ବ୍ୟାନର ଭରିକା କରିକି ସବୁ ବଡ ଆକାର ଏଇ ବର୍ଷ କରି
ହୁଁ ହୁଁ ହୁଁ ଆମର ବି ସେଇଆ।
ହଁ।
ହୁଁ ସିଏ ମୋ ସାଙ୍ଗ ଯେ ମାନେ କଣ କହିଲେ ସେ କଲେଜ ରେ ପଡ଼ିଲା ବେଳେ
ହୁଁ
ମୋ ସାଙ୍ଗମାନେ ପଢୁଥିଲେ ମୁଁ ସେଠି ପଢୁନଥିଲି ମୁଁ ଖାଲି ଚିହ୍ନିଛି ଆଉ।
ହୁଁ ହୁଁ। ନାଇ ସେ ଆମ ଫାମିଲି ପା ଆମେ ଗୋଟେ ଫ୍ୟାମିଲି ସେ ଲକିଯେ।
ଓୁଁ ହୁଁ।
ଆଉ ବର୍ଷା ଦେଇ ଯିଏ ସେ ତ ଏବେ ଜନସେବା କେନ୍ଦ୍ର ଗୋଟେ ଖୋଲିଛନ୍ତି।
ଉୁଁ ହୁଁ ମୁଁ ଜାଣିନି ମୁଁ ଏତେ ତାଙ୍କ ସହିତ ସାଙ୍ଗ ମୋର ନାହିଁ। ମାନେ ମୁ ତାଙ୍କୁ ଚିହ୍ନିଛି। ଆମେ ବି ଗୋଟେ ବିଆଚ୍ ଗୋଟେ ବିଆଚ୍ ମୁଁ କିନ୍ତୁ ପଢୁନଥିଲି ସେଠି ଜାଗାରେ ପଢୁଥିଲି ମୁଁ କିନ୍ତୁ ସେଠି ଯାଏ। ସାଙ୍ଗଛୁଆ ମାନ ସାଥ ଯାଏ।
ହଁ।
ତାଙ୍କ ସାଙ୍ଗ ତାଙ୍କୁ ପଚାରିବ ଝୁମରି ଆଉ ମନ୍ଦାଗନି ଏମାନେ ତ ସବୁ।
ଆପଣ କାହା ବିଆଜ କହିଲେ?
ମୁଁ ତ ମୋର ଉଣେଇଶଶହ ଏଗାର ଏଇ ସରି ଉଣେଇଶହ ଛୟାନବେ। ମୋର ପଞ୍ଚାନବେ ଇଏଟା କିନ୍ତୁ ମୋର ଛୟାନବେ ଟା ଠିକ ଆଉ।
ହଁ।
ଆଉ ମୁଁ ସେ ରଖିଦ ମୋର ଦୁଇ ହଜାର ଏଗାର ଟା ହେଲା ମଟ୍ରିକ। ବଝିଲ?
ସେ ସବୁ ଆମର ହେବେ ଜେଜେମା ଜେଜେବାପାଙ୍କ ଝିଅ ସବୁ ସେମାନେ।
ଓହୋ।
ହୁଁ।
ହୁଁ ଆମର କଅଁ କହିଲ ଆମର ଖାଇଲା ଖାଇବା ଆମର ପୁରା ଲେଟ୍ ସାଢ଼େ ଦଶଟା ଉପରେ। ମୁଁ ରୋଷେଇ ଏବେ ସାରିଦେଲୁ ଆଜି ଟିକେ ଶୀଘ୍ର ସରିଯାଇଛି।
ହୁଁ ଏଇଟା ଦଶମିଣ୍ଟିଟରେ ଏହନା କଟି ଯିବ କଲ ଟା।
କଅଁ କହିଲ ହଁ ଦଶ ମିନିଟ ରେ କାଟିବା।
ହଁ ହ।
ଏଇଟା ଆପଣଙ୍କର ଫାଷ୍ଟ କଲ୍ କି?
ମୋର ନାଇଁ ମୁଁ ତିନି ଚାରିଟା ଦେଇଛି ଯେ ସେଗୁଡା ମୁଁ ଅଧାରୁ କଟିଯାଇ ନି ନେଟୱାର୍କ ଇସ୍ୟୁ ହଉଛି।
ଓହୋ ନା ଏଇଟା କଥା ହେବେ ଦଶ ମିନିଟ କଥା ହେବେ ଆଉ।
ହୁଁ
ହୁଁ।
ତାହେଲେ ଚାଲିଛି ଏବ ସିଲେଇ ନାଇଁ।
ଆଜ୍ଞା।
ମୁଁ କଇଲି ଏବେସିଲେଇ ଚାଲିଛି।
ମୁଁଏଇ କପଡା କାଟୁଛି।
ଓହୋ।
ସିଲେଇ ପାଇଁ ହୁଁ କଅଁ କହିଲେ?
ମୁଁ କହିଲି ଦଶ ମିନିଟ୍ ହେଇଗଲା।
ହୁଁ ହୁଁ ହଉ ଯାଆନ୍ତୁ କଣ କରନ୍ତୁ ମୁଁ ମୋର କପଡା କାଟେ ପରେ କେତେଳେ କଣ୍ଚେ, କଥା ହବା ଆଉ।
ହଉ ହଁ।
ଦେଖିଆ ହଉ।